ହ୍ୟାଲୋ। ହରି ଓମ୍, ହରି ଓମ୍। ହ୍ୟାଲୋ। ହ୍ୟାଲୋ। ନମସ୍କାର। ଜୟ ଜଗନ୍ନାଥ।
ଆଙ୍କ କଥାରୁ, ଆପଣଙ୍କ! ସାଙ୍ଗ ନା ଆପଙ୍କ ତାଙ୍କ ଘରୁ ଆପଣଙ୍କ ଦେ କି, ତାଙ୍କ ଘରୁ। ବି
ଆଜ୍ଞା। ଆଜ୍ଞା। ସେମାନେ, ସେମାନେ ମତେ ଘରୁ ବିତାଡି ତ କରିଦେଇଛନ୍ତି। ତ ମୁଁ ଏବେ, ଏ ଆମ ଘରକୁ ପ୍ରସ୍ଥାନ କରୁଅଛି। ଆହ୍। କୁହତୁ କୁହତୁ
ଅଛନ୍ତି ଆପଣ। ଯେ ମୁଁ ଆପଣଙ୍କର ଦୁଃଖ ଆଜ୍ଞା ଆପଣଙ୍କୁ ବିତେଇଲେ। ଆପଣଙ୍କୁ କୁଭଳିଆ ହା
ଆଜ୍ଞା। ବହୁତ କଷ୍ଟ ହଉଛି।
ସେ ଆଜି। ଆଜି ରା ତିବେଳକୁନା ବାଦଲ ଦ୍ୟାରା ବର୍ଷା ହବ, ନା ହବନି।
ହଁ। ହଁ। ନିହାତି। ନିହାତି। ଆଜି ବର୍ଷା ହବ। ଲାଗୁଛି ତ। ଆଜି ବର୍ଷା ହବ। ମେଘ ଦେଖିକି ଲାଗୁଛି, ବର୍ଷା ହବ।
ଆ୍ଞା। ଆମେ, ଆମ ସାଙ୍ଗ ମା ଭୋ ଭୋ ଭୋଜି କରିି, କରିଥିଲ ଆମେ। ତା
ନଁ ମତେ କାଇହିଁ ଲାଗୁନି। ସେ ବୋଜିଟା ସଫଳ ହେଇପାରିବ। କାହିଁକି ନା, ଆମର ଗୋଟେ, ଆଉ ଗୋଟେ ସାଙ୍ଗ, ସିଏ ଆମ ଯାଇଅଛି ତ ମତେ କାହିଁ ଲାଗୁନି କି ସଫଳ ହେଇପାରିବ ଏଇଟା।
ଆଜ୍ଞା ତ ଆପଣ କଣ କ ନଅ ଜଣେ ଆମେ ଭୋଜିଟା କରିଦେବା ସ ଆଇଲା ପରେ ଆଉ ଗୋଟେ ଭୋଜିଟା କରିବା ଆପଣ
ଆ ଏମିତି ଏମିତି- ଏମିତି କରିବା ଠିକ ନୁହଁ ମତେ ଲାଗୁଛି। କିନ୍ତୁ ଆମେ କାହା ପାଇଁ ନିଃସ୍ଵାର୍ଥରେ ଆମେ ସେବା କରିବା କଥା ତ। ଏମିତି ଯଦି ଭୁଲ କାମ ଆମେ କରିବା ଆମର କିଛି ସହିତ ଖରାପ ହେଇପାରେ।
ଥରେ ମୁଁ ଆଜ୍ଞା ଆମେ ନା ନା ଖରାପ ଆମେ କେ ଆମେ ପୁଛୁ ତ ଆମେ ଆମ ତ ଆଜ୍ଞା ଆମେ ବୁଝ
ସମ୍ପର୍କ ଖରାପ ହେଇପାରେ ଆମ ସମ୍ପର୍କ ଖରାପ ହେଇପାରେ ଆପଣ ବୁଝୁନାହାନ୍ତି?
କରିବା ହ ତ ଆପଣ
ଆଜ୍ଞା
ଚ୍ଛ ଏଇ ଜାଗାରେ ଆପଣଙ୍କ ଭୋଜିକୁ ଦେଖ ଦେଖନ୍ତି ନାଇଁ।
ନାଇଁ ଭୋଜିକୁ ମୁଁ ଦେଖେ ନାହିଁ ସମ୍ପର୍କ ନିହାନ୍ତି ଜରୁରୀ।
ଆଜ୍ଞା ଆଜ୍ଞା ବୁଝ ଆଜ୍ଞା ଚିନ୍ତାଧାରା ଥିବାରୁ ମୁଁ ଆପଣଙ୍କୁ ଅଶେଷ ଅଶେଷ- ନରଣଜଙ୍କର ବହୁତ ଆପଣଙ୍କ ଗ ଜ୍ଞାନ
ଆଜ୍ଞା ଆଜ୍ଞା ନିହାତିତ। ପ୍ରଚୁର ଜ୍ଞାନ ମୋର ଅଛି ଆପଣ ଯଦି କହୁଛନ୍ତି ବା ଆପଣ ମୁଁ ଆପଣଙ୍କ ସହିତ ବାଣ୍ଟି ପାରିବି।
କଣ ଆଜ୍ଞା।
ସେମାନେ ଏବେ ବୋଧେ ମାଗେଣା ଖେଣା ମାଗେଣା ଟିଏ ନାମକ ଖେଳ ଖେଳୁଛନ୍ତି ବୋଧେ? ଖେଳ ଖେଳୁଛନ୍ତି।
ପୁରୁଷ ମାଗଣା ନିଆଁ ଖେଳରେ ଗୋଟେ ଅନ- ମାନେ କଣ ଟିକରେ ଅଛନ୍ତି ସେ କାଲି
ଆଜ୍ଞା ନିହାତି ସିଏ ଏବେ ଆୟୋଜନ କରୁଛନ୍ତି ସିଏ ଏବେ ମୁଣ୍ଡ ବହୁତ ଖର୍ଚ୍ଚ କରିଛନ୍ତି ତା ଉପରେ ମୋତେ ଲାଗୁଛି ସ ନିହାତି ଗୋଟେ ଅ ବିଜୟ ହାସଲ କରିବେ ତା ଉପରେ ଆପଣ ଜାଣିଛନ୍ତି? ନାଇନ ଯୋଉ ପାଗ ଟା ଦେଇଛି ମେଘ ଯୋଉ ପକେଇଲା ଶୁଣନ୍ତୁ
ମୁଁ ବି ଜାଣିନି ଆଜ୍ଞା କୁହ
ତାପରେ ସେ ଯୋଉ ବେଙ୍ଗ ଗୁରା ଯୋଉ କଟର ମଟର ଶବ୍ଦ ବେଙ୍ଗ ଗୁରା ଯୋଉ କଟର ମୋଟର ଶବ୍ଦ କରୁଛନ୍ତି ସେଇ ଶବ୍ଦ ଟା ବହୁତ ମାନେ
ଙ୍ଗର ଆଜ୍ଞା ତ
ହଁ
ମୁଁ କଣ କାନ୍ତରେୀ ଆପଣଙ୍କ ଗୁରୁବଙ୍କୁ ପଳେଇଲି। ଆପଣ ଆଜ୍ଞା ଆପଣଙ୍କୁ କିଛି ଶୁଣଯିବନି ଆଜ୍ଞା।
ନାଇଁ ଆମ ଗୃହ ଆମ ଆମ ଗୃହ ପାଖରେ ସେମାନେ ଏମିତି କରୁଛନ୍ତି ତ ମତେ ବହୁତ ଜୋର ରେ ଶୁଣ ଯାଉଛି ତ ମତେ ରାତିରେ ନ ପାଠରେ ସୁୁଭ ଯାଇ
ମୁଁ ମୁଁ ବି ଆଜ୍ଞା ଶୁଣିପାରୁଛି କି ଆପଣ ତାଙ୍କ ଅଞ୍ଚଳରୁ ସେଇ ଶବ୍ଦଟା ଆସ ଚାମକ ଆଜ୍ଞା ଶୁଭୁଛି ତ ଆପଣ ଜାଣିଛନ୍ତି ବିନ୍ଦୁସାଗର ଆପଣଙ୍କୁ ଗୀ ଏଗାର ମାନେ ଗୀତ
ସେଥିରେ ଆମ
ଆଜ୍ଞା ଆଜ୍ଞା।
ଜଣେ ଫୁଡ୍ ସେ ତାଙ୍କ ଢୋଲ ବାଜା ନାହିଁ ସେଇଠି ଗୋଟେ ଗୀତ ଗାନ କରିବ ତ ଏ ତାନ୍ତ ଏଖେ ପାରିବେ ନା
ଆଜ୍ଞା ମୋ ମୁଡ୍ ତା ଦିହରେ ସହମତ ଯଦି ସିଏ ସେଇଠିକି ଯିବେ ଗୀତ ଗାନ କରିବା ପାଇଁ ତାପରେ ସିଏ ସବୁ ଆଉ ସବୁ ଜିନିଷ ବନ୍ଦ ହେଇଯିବ। କାହିଁକି ନା ସିଏ ଏମିତିଆ ଗୀତ ଗାଇବେ ସବୁ ଆ ସବୁ ଆକର୍ଷିତ ତାଙ୍କ ପାଇଁ ହିଁ ହେବେ ଆଉ କି ଆଉ ପାଖାପାଖି ହେବେନି ତାଙ୍କ ପାଇଁ ହିଁ ସବୁ ଆକର୍ଶିତ ହେଇକି
ଆଜ୍ଞା ତାଙ୍କର ଗୀତରେ ତାଙ୍କର ଏତେ ତାଙ୍କର ଗୀତ ଗାଇବାର
ଆଜ୍ଞା ଆଜ୍ଞା ସେ ନିହାତି ନିହାତି ବହୁତ ଭଲ ତାଙ୍କ ବହୁତ ଭଲ କହୁଛି କ ତାଙ୍କ ତାଙ୍କର କୌଶଳ ମୁଁ ଦେଖିକି ଆଚମ୍ବିତ ହେଇଗଲି ମୁଁ ତାଙ୍କ କୌଶଳ ଦେଖି
ଆପଣ ଆପଣ ତାଙ୍କର ଗୀତ ଶୁଣିଥିବେ ଆପଣ ତ ଆପଣଙ୍କ ଗୀତ ଆପଣ
ଆଜ୍ଞା ଆଜ୍ଞା ନିହାତି ନିହାତି ମୁଁ ଯୋଉଦିନ ଗୀତ ଶୁଣିଲି ସେଦିନ ମୁଁ ପୁରା ସେଦିନ ମୁଁ ଚାରି ଦିନ ଖଣ୍ଡେ ମୁଁ ଭାତ ଖାଇଲିନି। ଚାରି ଦିନ ଖଣ୍ଡେ ମୁଁ ଭାତ ଖାଇଲିିନି। ମତେ ତ ଏମିତି ମୋର ପେଟ ପୁରି ଗଲା ଗୀତରେ ନା ମୁଁ
ଆପଣଙ୍କ ଏ ଜିନି ଯୋ ଭାତ ନ ଖାଇଥିଲେ
ନାଇଁ ମୋ ପେଟ ପୁରି ଗଲା ଗୀତ ରେ ଆପଣ ବୁଝୁନାହାନ୍ତି ମୋ ପେଟ ପୁରିଗଲା ଯେ
ଆଜ୍ଞା ଆଜ୍ଞା। ଜ ପେଟ ସମ୍ପୂର୍ଣ୍ଣ ରୂପେ ପୂରିଗଲା ତାଙ୍କ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଜାଣିଛନ୍ତି ଅ ଘଣ୍ଟାରେ ଘଟ ରେ ଆଲୁମିନିୟମ୍ ଘଟ ଟା ଦି ପ୍ରକାର ଥାଏ। ଗୋଟେ ହଉଛି ଅ ସ୍ଵଚାଳିତ ଆଉ ଗୋଟେ ଥାଏ ଗୋଟେ ଥାଏ ସ୍ୱଚାଳିତ ଆଉ ଗୋଟେ ବ୍ୟାଟ୍ରି ପକେଇକି ଚଲାଯାଏ। ତ ବ୍ୟା ଟ୍ରି ଟା କୋଉ କଲର ତମ୍ବାର ଥାଏ ବ୍ୟାଟ୍ରୀଟା ତମ୍ବାର ନାଇଁ ରୂପାର ବା ଆଖି ଥାଏ। କଣ ଥାଏ ତା ରୂପ।
ନାହା ଆପଣ ମୁ ଆପଣଙ୍କୁ ପଙ୍ଖା ବିଷୟରେ କହୁଛି ପଙ୍ଖା ଗୋଟେ ଆଲି ଆଲୁମୀ ଅପର ର ଗୋଟେ ପଙ୍ଖା ହଁ ସେ ଇଗୋମିନ ପଙ୍ଖାଟାର ଏତେ ଆଠୁ ସେ ଯୋଉ କପର୍ ପଙ୍ଖା ଟା ଅଧିକ ଭଲ ତ ମା ପାର୍କ କେମତିନି ତ ସେମାନେ ସେ ଆଲୁମିନିୟମ
ହ
ପଙ୍ଖା ତାକୁ ସେ କୁହନ୍ତି ଆମର ସେ ଆଲୁମିନିୟମ ପଙ୍ଖାଟା ଦିଅ କର୍ମଖାନ ହେଲେ ସେଇଟା ବହୁତ ଭଲ ସେଇଟା
ଲାଭ କଣ କହୁନାହାନ୍ତି ଲାଭ କଣ କହୁନାହାନ୍ତି? ଲାଭ କଣ କପର କଣ ଠାରୁ?
ହେଲେ ଆପଣ ନିଆ ଆଜ୍ଞା କପର ଫପର ଆଉ ତାର ସବୁ ଫ୍ ପ୍ରଣାଳୀ ସବୁ ଭଲ ରହିବ। କିନ୍ତୁ ଆଲୋ ଜଲ୍ଦୀ ସେଟା ଖରାପ ହୋଇଯିବ ସେଠୀ। ତ ଆମ ର ସେଇଟା ଆପଣଙ୍କୁ ମିଳି ଳିବ ହେଲେ ଅଧ୍ ଅଧିକା ଦାମ ରେ ମିଳିବ ହେଲେ ଆପଣଙ୍କର ସେଇଟା ସେମିତି ପାଞ୍ଚ ଞ୍ଚ ଛଅ ଶିବ ସେଇଟା ଆପଣ ଆପଣ କିଛି ଅ ତ ଆପଣ ଯଦି ଚାହୁଁଛନ୍ତି କ ଆପଣ କି ସେଇ ପଙ୍ଖା ନେଇକି ଆପଣ ଆସିପାରିବେ। ଆପଣଙ୍କୁ ମୁଁ ସୁଲଭ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ତ ଆପଣ କୁହନ୍ତୁ ଆପଣ ଜାଣିଛନ୍ତି ଆମେ ଯୋଉ ଗାଡିର ଚଲଉଛୁ ସେ ଗାଡିରେ ପେଟ୍ରୋଲ ପଡେ ଏବେ ନୂଆ ନୂଆ ପେଟ୍ରୋଲ ତିଆରି ହେଲାଣି ଇଥାନଲ ଟ୍ୱେଣ୍ଟି ପେଟ୍ରୋଲ ତିଆରି ହେଲାଣି। ତ ଆପଣ ଏବେ ଇଥାନଲ ପକେଇକିନି ଇଥାନଲ ପକେଇକି ଆପଣ ଯାଇପାରିବେ?
ଇଥାନଲ ପକେଇଲେ ଆମର ସୁବିଧା ସେଟା କଣ ହବ ନା ଜଲଦି ଖରାପ ହେଇଯିବ ଆମ ଗାଡି।
ନାଇଁ ଗାଡି କିଛି ଖରାପ ହବନି ଗାଡି ଇଞ୍ଜିିନ ସେମ କାମ କରିବ ଜାଣିଛନ୍ତି ଇଥାନଲ ତିଆରି କରିବା ପାଇଁ ପାଞ୍ଚ ବୋ ପାଞ୍ଚ ଲିଟର ପାଣି ଦରକାର ହୁଏ ତାହେଲେ ଆମର ଇଥାନଲ ରେ ଗୋଟେ ଗୋଟେ ଗୋ ଏ ଯୋଉ ଇଥାନଲ ତିଆରି କରିବା ପାଇଁ ପାଞ୍ଚ ଲିଟର ପାଣି ଖର୍ଚ୍ଚ ତାହାଲେ ଆପଣ ବୁଝିପାରୁ ଛନ୍ତି ଆମେ କେତେ ପାଣି ଖର୍ଚ୍ଚ କରିବୁ ଯଦି ଇଥାନଲ ତିଆରି କରିବୁ ମାନେ ପେଟ୍ରୋଲ ସରିବନି ତା ପୂର୍ବରୁ ପାଣି ସରିଯାଇଥିବ ଆମର।
ଜୀବନେ ବୁଝିଲେ ଆଜ୍ଞା
ନିହାତି ଜରୁରୀ ଆପଣ ବୁଝୁଛନ୍ତି କି ନାଇଁ ପେଟ୍ରୋଲ ନଥିଲା ଆମେ ଚଳି ଯିବା ଆମେ ବ୍ୟାଟ୍ରି ଲଗେଇକି ଚଳିଯିବା କିନ୍ତୁ
ଆଜ୍ଞା କିନ୍ତୁ ତ ପାଣି ବିଦ୍ୟୁତ ଚଳନିଆ ଆମ ଜୀବ ପୃଥିବୀ ପୃଷ୍ଠରେ କେହି ବଞ୍ଚିତ ହେଇ ରହିପାରିବେ ନାହିଁ ଆଜ୍ଞା ଆଜ୍ଞା। ଆଛା ଆଜ୍ଞା ତ ଆପଣଙ୍କର ଯୋଉ ମହାବି ଦ୍ୟାଳୟ ଆପଣ ମହା ବିଦ୍ୟାଳୟ ଆପଣ ଗଲେ ନା ଆପଣ ଆଡମିସନ କରିବେ ଆପଣ ମହାବିଦ୍ୟାଳୟରେ?
ନାଇଁ ମୁଁ ମହାବିଦ୍ୟାଳୟ କଥା କାଲି ଭାବି ଭାବୁଛି ତ କାଲି ମୁଁ ଆଡମିସନ କଥା
ବାପା ଭାବନ୍ତୁ ଟିକେ ଆପଣ? ଏ ଏଇଭଳି କଲେ ଆମେ ଆଜ୍ଞା ଆପଣଙ୍କ ସହ ବନ୍ଧୁ ଆଗକୁ ମଧ୍ୟ ବ ବଢେଇ ପାରିବୁ ସମସ୍ତ ମଧ୍ୟ କରିପାରିବ ନାହିଁ।
ଆଜ୍ଞା ଆପଣ କୁହନ୍ତୁ ଆପଣ ଖାଇ ଛନ୍ତି ଆଜି?
ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ଏବେ ଖାଇଛି ଆ ଉଁ ଆଡମିଶନ୍ କରିଛନ୍ତି ନା କରିନାହାନ୍ତି ଆପଣ?
ଆଜ୍ଞା ଆଜ୍ଞା ମୁଁ ବି ଭୋଜନ କରିସାରିଛି ମୁଁ ଆଉ ଟିକେ ପରେ ଭୋଜନ ଫୋଜନ ସାରିଦେବି ସବୁ ମୋ ଦେହ ଦେହପା ଭଲ ହେଇଯିବ ଆମ ଘରେ ଏବେ ସୋୟାବିନ୍ ତରକାରୀ ସୋୟାବିନ୍ କଷାକୁୁ ସୋୟାବିନ୍ କଷା କୁ ରୁଟି ଟେ ହବ ସୋୟାବିନ୍ କଷା ଖାଇବି ତାପରେ ରୁ ରୁଟି ଟିକେ ଖାଇବି ତ ପେଟ ପୁରା ଫୁଲ ହେଇଯିବ ମୁଁ ଭାବୁଛି ଚାରିଟା ରୁଟି ଖାଇବି ଆଉ ସୋୟାବିନ୍ ଟିକେ
ଆଜ୍ଞା ଆପଣଙ୍କ ଆଜି ଯେମିତି ସୋୟାବିନ ବଡ଼ି ପ୍ର ସେ ସୋୟାବିନ ବଡ଼ି ଆମକୁ ପ୍ର
ଆଜ୍ଞା ନିହାତି ନିହାତି ଆପଣ ଯଦି ଆପଣ ଯଦି ଆଗୁଆ ଆମ ଘରକୁ ଆସିପାରିବେ ତ ମୁଁ ଆପଣଙ୍କୁ ନିହାତି ସୋୟାବିନ୍ କଷା ଟିକେ ଦିଅନ୍ତି ଆପଣଙ୍କୁ।
ହୁଁ ମୋର ଓଟିଏ ରୁଟି ମୋର ଆଜ୍ଞା ହେଲେ ହେଇ ଯିବ ମୋର ଆଜ୍ଞା ପେଟ ସମ୍ପୂର୍ଣ୍ଣ ରୂପେ ପୁରିଯିବ।
ମୁଁ ତ ଏବେ ଚାରିଟା ରୁଟିରୁ କମ ଖାଏନି। ଯଦି ହବ ପାଞ୍ଚଟା ଖଣ୍ଡେ ବି ଖାଏ କିଛି ଅସୁବିଧା ନାହିଁ।
ଆଜ୍ଞା ଆଜ୍ଞା ଠିକ ଅଛି ଆ
ଆଜ୍ଞା।
ଆପଣ ତ ଆପଣ ଏତେ ଏତେ କମ୍
ଏ ଛଅଟା ରୁଟି ଛଅଟା ରୁଟି ଛଅଟା ରୁଟି ଖାଇପାରେନି ମୁଁ ତ। ଆଜ୍ଞା। ଆଜ୍ଞା, ମୁଁ ଭାବୁଛି ଆପଣ ଯଦି କହୁଛନ୍ତି ଆପଣଙ୍କ ଜ୍ଞାନକୁ ମୁଁ କାମରେ ଲଗେଇବି।
ଗୋଟେ ଆପଣ ଆରାମ
ଆଜ୍ଞା ନିହାତି ନିହାତି ମୁଁ ଖାଇଦେବି ଛଅଟା ପଟ ରୁଟି, ମତେ ଲାଗି ଡାକି କିଲେଣି ମାମା ବା ଖାଇବା ପାଇଁ, ତ ମୁଁ ରଖୁଅଛି ପରେ କଥାହେବି।
ଖାଇଦେବେ ଗୋଟେ କାର୍ଯ୍ୟରେ ଅଛି, ଆଜ୍ଞା ନମସ୍କାର ଆଜ୍ଞା। ଧନ୍ୟବାଦ।